ହ
ହ୍ୟାଲୋ।
ହ୍ୟାଲୋ ପ୍ରଣାମ।
ପ୍ରଣାମ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ଆଉ ସକାଳୁ ସକାଳୁ କଣ କରୁଛ, କେମିତି ଅଛ?
ଅଛି ସକାଳୁ ଏବେ ଏଇଠି ବୁଲୁଚି ଆଉ ଟିକେ
ତୁମ ଆଡ଼େ ଖରା ହଉନି?
ହଁ ଖରା ହଉଛି ବାଡିରେ ବୁଲୁଛି ଆମର ଶହେ ଆଠଟା ଆମ୍ବ ଗଛ ଲାଗିଛି ସେଇ ବାଡିରେ ବୁଲୁଛି।
ପୁରା ଆମ୍ବ ତୋଟା ତାହେଲେ ସେଇଟା କୁହାଯିବ ଯେ ଯେହେତୁ ଏତେ ଗୁଡାକ ଅଛି। ଶହେ ଆଠଟା ଆମ୍ବଗଛ ଏମିତି କଣ ଗଣିକି ଲଗେଇଥିଲେ ନା ଜେଜେ ମା ହେରୀକା ଜେଜେପା ସେମାନେ
ନା ନାଇଁ ଏବେ ବାବା ଲଗେଇଛ ଆମ୍ବରପୋଲି ଆମ୍ବ ଜାଣିଛନ୍ତି?
ହଁ ଜାଣିଛି ହଁ।
ସେଇ ଆମ୍ବଟା ବାପା ଲଗେଇଛନ୍ତି ଦି ବର୍ଷ ହବ ଲାଗିଛି ଫଳିଲାଣି ଆଉ।
ମାନେ ଶହେ ଆଠଟା କେବଳ ସେଇ ଗଛ ଲାଗିଛି?
ହଁ।
ତାହ ଆପଣଙ୍କ ବାଡ଼ିଟା ବୋଧେ ବହୁତ ବଡ଼ ହେଇଥିବ?
ହଁ। ସେ ବାଡିରେ ବହୁତ କିଛି ଅଛି ଆମ୍ବ ଗଛ ଅଛି ଅଛି ଗଡି଼ଆ ଅଛି ମାଛ ଛଡ଼ା ହେଇଛନ୍ତି। ବାପା ବି ଅଫିସ୍ ଯାଉଛନ୍ତି ଏଠିବି ସକାଳୁ ଉଠିକି ସକାଳୁ ଭୋର ଭୋର ଉଠିକି ଏଠିବି ଇଏ କରିକି ଇଏ କରୁଛନ୍ତି ବାପା ଙ୍କୁ ଟିକେ ସବୁଆଡେ କାମ କରିବାକୁ ଟିକେ ଭଲ ଲାଗେ ଆଉ।
ତମକୁ ଭଲ ଲାଗେ ନାହିଁ ଏମିତି ବଗିଚାରେ କାମ କରିବାକୁ?
ନାଇଁ ନାଇଁ ମତେ ଭଲ ଲାଗେନି ବାପା ସକାଳୁ ଉଠଉଥିବେ ମୁଁ ଉଠୁ ନଥିବି।
ହୁଁ।
ମୁଁ ସୁଧରୁ ଗ ଗଛ ଲଗେଇବାକୁ ପସନ୍ଦ କିନ୍ତୁ ଏମିତି ବାପାର ସକାଳୁ ଡାକିବେ ମୁଁ ଉଠିବିନି। ମୁଁ ଟିକେ କୋଡି଼ଆ ଟା।
ଶୋଇବାକୁ ତାହେଲେ ପସନ୍ଦ କରନ୍ତି?
ଶୋଇବାକୁ ପସନ୍ଦ ମାନେ ସକାଳୁ ସକାଳୁ ମତେ ବେଶୀ ନିଦ ଟା ହୁଏ ମୁଁ ଟିକେ ଲେଟ୍ ରେ ଶୁଏ।
କେତେ ଲେଟ୍ ରେ ଶୁଅନ୍ତି?
ପଢ଼ାପଢ଼ି ସାରିଲି ପୁରା ଶୁଏ ଟିକେ ଲେଟରେ।
ପଢ଼ାପଢ଼ି କେବେ କେବେ ନୂଆ ମୁଭି ଆସିଲେ ମୁଭି ଦେଖିବି ରାତି ଦିଟା ପର୍ଯ୍ୟନ୍ତ ତାପରେ ଶୋଇବି।
ଏବେ କକ୍ଟେଲ ଟୁ ଦେଖିସାରିଲେଣି?
ନାଇଁ ଦେଖିନି। ଦେଖିନି ଏବେ ଟିକେ ମାନେ ପଢ଼ା ଉପରେ ଫୋକସ୍ ଅଛି ବୋଲି ନୂଆ ମୁଭିରେ ସବୁ ପେଡି ହରିକା ସବୁ ଅଛି ଦେଖେଇ ପାରୁନି।
କଣ ପଢ଼ାପଢ଼ି ଏଇ ଯୋଉ ମାନେ ତମର କଣ ଗ୍ରାଜୁଏସନ ନା ଯୋଉ ବିଟେକ ହେରିକା।
ମୁଁ ବି ସିଏ କରୁଥିଲି।
ବି ସିଏ।
ସେଇଟା ବି ସେଇ ମାନେ ତିନି ବର୍ଷ ବିଟେକ୍ ଟା ଚାରି ବର୍ଷ। କାରଣ ହଉଛି ମୁଁ ବିଟେକ୍ ଫାଷ୍ଟ କରିଥାନ୍ତି ଡ୍ରପ୍ ଆଉଟ ନେଇ ନେଇଯାଇଛି ମୁଁ ଦି ବର୍ଷ।
ତାପରେ ବାପା କହିଲେ ବାପା ଦାଦା କହିଲେ ଯେ ହଉଛି ନାଇଁ ତମେ ତୁ କରିପାରିବୁନି। ବିଟେକ୍ କଲାବେଳେ ପୁଣି ଚାରି ବର୍ଷ ଏ ସେଥିପାଇଁ ବିସିଏ କର।
ବିସିଏ କଲି ଆଉ।
ଏବେ ତାହେଲେ ଗମେଣ୍ଟ୍ ପାଇଁ କି ପ୍ରିପେୟାର ହେଉଛନ୍ତି।
ହୁଁ, କାରଣ ଏବେ ସଫ୍ଟୱେର ମାର୍କେଟ ପୁରା ଡାଉନ୍ ଅଛି ନା।
ହଁ ଏଇଟା ତ ପୁରା ଡାଉନ୍ ଅଛି।
ସେଥିପାଇଁ ଏ ପଢ଼ାପଢ଼ି କରୁଛି ଗମେଣ୍ଟ ପାଇଁ ଦେଖିବା ଯୋଉଥିରେ ଗୋଟେ ହେଇଗଲେ କରିବି ଆଉ।
ହେଇଯାଉ ଭଲସେ ପାଠ ପଢ଼ା ଟିକେ କର। ସବୁ ବିଷୟରେ ଟିକେ ଟିକେ ଫୋକସ୍ ରଖ ହେଇଯିବ ଆଉ।
ଚାଲିଛି ତ ଆଉ ଦେଖିଆ।
ଆଉ ସକାଳୁ କଣ ଖାଇଥିଲେ?
ସକାଳୁ ଆଜି ପୁରା ହାଲକା ଖାଇବା ଖାଇଛି। ହଉଛି ଛତୁଆ ଖାଇଛି ଆଉ ହଉଛି ଚା ବିସ୍କିଟ୍ ମୋର ସକାଳୁ ଚା ବିସ୍କିଟ ଟା ଆଗେ।
ଚା ପିଆ ଲୋକ ତମେ ଆଉ।
ସେଇଟା ତ ଗୋଟେ ଅମଳ ରହିଯାଇଛି ଆଉ। ଆଉ କିଛି ତ ଅଭ୍ୟାସ ନାହିଁ ଚା ଟା ଆଉ।
ଏମିତି ତ ହଉଥିବ ଚା ଯଉଦିନ ନ ପିଉଥିବ ସେଦିନ ମୁଣ୍ଡ ବିନ୍ଧୁଥିବ?
ମୁଣ୍ଡ ନୁହଁ ସକାଳୁ ଉଠିବି ଯଦି ମୁଁ ଚା ଟା ନ ପିଇବି ମୋ ଆଖିରୁ ଉ ପାଣି ଗଡିବ। ଜମା ବନ୍ଦ ହବନି, ଯେତେବେଳେ ପର୍ଯ୍ୟନ୍ତ ଚା ନ ପିଇଚି।
ହ ଥଣ୍ଡା ଦେହ ନା ଏମିତି କିଛି ଅଛି ମାନେ
ନା ଥଣ୍ଡା ଦେହ ପାଇଁ ନୁହ କିଛି ନାହିଁ ଏଇଟା ଗୋଟେ ବେଳୁ ଅଭ୍ୟାସ ହେଇଯାଇଚି ଆଉ। ମା ଅଭ୍ୟାସ କରେଇ ଦେଇଚି। ମୋ ବୋଉ।
ସେ ପିଅନ୍ତି ସେଥିରୁ ଟିକେ ହଁ ସେଥିରୁ ଟିକେ ଦେଇ ଦଉଥିବେ ପିଇଦେ ଟିକେ ଆଉ।
ହଁ ପିଇ ଦିଅନ୍ତି ପିଇ ଛୋଟଛୁଆ ବେଳୁ ପିଇ ପିଇ ପିଇି ଅଭ୍ୟାସ ହେଇଗଲା ଆଉ।
ଏଇ ଜିନିଷ ଟା ମୋ ଆଈ ମୋ ସହ କରନ୍ତି। ସିଏ ସକାଳୁ ସିଏ ଚା ପିଅନ୍ତି ଚା ତା ସହିତ ଯଦି ବିସ୍କୁଟ୍ ନହେଲେ ମୁଢ଼ି ତାଙ୍କୁ ଯାହା ମିଳିଲା ସିଏ ତାଙ୍କର ଖାନ୍ତି ତ ସିଏ ପିଇବେ ମାନେ ମୋତେ ପୁରା ହେଲା ବସେଇ ଦେବେ ନା ନା ଭୋକ ଲାଗିବ ଆଗ ଖାଇଦିଏ ତାପରେ ଚା ସହିତ ବିସ୍କୁଟ୍ ଦେଇଦେବେ ନହେଲେ ଯଦି ମୁଡ଼ି ଫୁଡ଼ି ଦେଲେ ଖଇ ଏମିତି ଯାହା ବି ପକେଇ ଦେ ତୁ ଖାଇଦେ।
ତମେ ଆଜି ସକାଳୁ କଣ ଖାଇଚ?
ମୁଁ ଆଜି ସକାଳୁ ଚୁଡ଼ା ଖାଇଚି। ଦହି ଆଉ ଚୁଡ଼ା।
ଦହି, ଚୂଡ଼ା ତା ସହିତ ଗୁଡ।
ଗୁଡ଼ ତ ଖାଇନି। ହଁ ଇ ଏତେ ଜିନିଷ ପକେଇନି। ଖାଲି ଚୁଡ଼ା, ଦହି ଆଉ ଚିନି ଲୁଣ। ଟିକେ ପାଣି ପୁରେଇକି ଫେଣ୍ଟି ଦେଇକି
ପୁରା ପେଟ ଥଣ୍ଡା ରହିବ ଆଉ।
ହଁ ପେଟ ଥଣ୍ଡା ରହିବ।
ଆପଣ ଏବେ କୋଉଠି ଅଛନ୍ତି?
ଏବେ ହଁ ଏମିତି ବାହାରେ ବସିଚି ଆଉ।
ଆପଣଙ୍କର ଫ୍ୟାନ ଆବାଜ୍ ଟା ବହୁତ ଜୋରେ ହଉଚି ଖଟ ଖଟ ଖଟ ଖଟ ଖଟ।
ଗରମ ହଉଚି ଆଜି ଆଜି କଣ କି ବାହାରେ ଆଜି ବହୁତ ଗରମ ହଉଚି ଦି ଦିନ ହେବ ବର୍ଷା ମାନେ ବର୍ଷା ହଉନଥିଲା କିନ୍ତୁ ହାଲ ହାଲକା ହାଲକା ବର୍ଷା ହଉଥିଲା। ଆଜି କିନ୍ତୁ ଟିକେ ଅଧିକ ହଁ ଆଜି ଗୁଳୁଗୁଳି ହଉଚି।
ଏସିରୁ ତ ବାହାରିଲା ବେଳକୁ ମାନେ ଦେହ ସବୁ ପଡି ଯାଉଚି।
ଓହୋ କୁହନି ମୁଁ ସେଥିଲାଗି ନା ଏସି ଯେତିକି ଦଉ ସେତିକି ଦଉଚି ଆଉ ସେତିକି ଦଉନି ବିଲ ଏସି ହେଲା ବନ୍ଦ୍ କରିଦେଇକି ଫେନରେ ବସ ଟିକେ ତାପରେ କିଛି ସମୟ ପରେ ଥମେ ଏସି ଲଗ ଏମିତି ହଉଚି, ଏସି ରେ ପୁରା ବସି ଯାଉଚି
ମୋର ଏସି ପୁରା ଆଦତ ପଡିଗଲାଣି, ମୁଁ ଟୋଟାଲି ବିନା ଏସିରେ ରହି ପାରୁନି। ରାତି ସାରା ଏସି ସକାଳେ ଏସି ଏଇ ଏବେ ବାଡି କି ଆସିଚି, ବାଡିରେ ବି ଯୋଉ ଗୁଳଗୁଳି ହଉଚି, ପବନ ଦିଅନ୍ତା ଟିକେ ସୁଲକାସୁଲକା ପବନ ବି ଆଜି ଦଉନି।
କାଲି ଭଲ ପବନ ଦଉଥିଲା।
ହଁ କାଲି ତ ଆମର ଏଠି ବର୍ଷା ବି ହଉଥିଲା, ମାନେ ଦିନ ଯାକ ବର୍ଷା ହେଲା। ଚାରି ତିନିଟା ବେଳକୁ ବର୍ଷା ଛାଡିଗଲା ଆଉ ଟୋଟାଲି ବ ବର୍ଷା ହେଇନଥିଲା। ସେ ବର୍ଷା ପୁଣି ଜୋରରେ ହଉନି ଟିକ ଧୀପେ ଧୀପେ ଧୀପେ ଧୀପେ ଏଞ୍ଚ ପାଖରେ ଚାଲିଥିଲା।
ହୁଁ ଦଶ ଏଠିକି କାଲି ଆମ ଆଡେ ବି ଦଶ ପନ୍ଦର ମିନିଟ ବର୍ଷା ହେଇଯିବା ହାଲକା ହାଲକା।
କୋଇଲିର ଶବ୍ଦ ସୁଭାଉଛି।
ହୁଁ।
କୁହନ୍ତି, କୋଇଲିର ଅ ମ ସ୍ୱର ହେଲା ମଥୁର। ଆକ୍ଚୁଆଲିରେ ତା ସ୍ୱରଟା ହିଁ ମକଲା ସେ ଯଉ ସାଉଣ୍ଡରେ ବୋବାଏ ସେଇଟା ବହୁତ ସୁନ୍ଦର ଲାଗେ ଶୁଣିବାକୁ।
ହଁ। ତାର ତ ସ୍ଵର ସେଇନାଇ କୋଇଲି ସ୍ବର କୁହାଇଛି ଆଉ।
ହଁ, ହଁ। ତମ ବାଡ଼ିକୁ ତ ତାହେଲେ ମାଙ୍କଡ଼ ଆସୁଥିବେ? ଏତେ ସାରା ଆମ୍ବ ଗଛ ଲଗେଇଚ।
ହଁ, ମାଙ୍କଡ ଆସୁଛନ୍ତି। ତାଙ୍କ ଗୋଡେଇବା ପାଇଁ ସବୁ ଇଏ କରାହେଇଛି, ବ୍ୟବସ୍ଥା ସବୁ ଅଛି।
ଆଉ କଣ କଣ ଗଛ ଲଗେଇଚ?
ମାନେ ଆମ ବାଡିରେ-ଏ କେବଳ ଆମ୍ବ ଗଛ ଅଧିକ ଅଛି। ଆଉ ଦିଟା ପଣସ ଗଛ ଅଛି, ଗୋଟେ ଲେମ୍ବୁ ଗଛ ଅଛି। ଆଉ, ଅଛି କି ଗଛ କହିଲେ ହବ? ଆମର ଅ ଫୁଲ ଗଛ ବହୁତ ଅଛି। ବିଲ ଗଛ, ମନ୍ଦାର ଗଛ, ସେଠି ଅଛି ଆମର ସେ ବାଡିରେ। ଲିଚି ଗଛ ଅଛି, ଅମୃତଭଣ୍ଡା ଗଛ ଅଛି,
ଆଉ କିଛି ପରିବା ବି ଲଗେଇ ଦେଇଥାଆନ୍ତ। ଦେଶୀ ଖାଇବା ହେଇଯାଇଥା
ପରିବା-ଆ ଫାଷ୍ଟ ଯେତେବେଳେ ନୂଆ ମାଟି ପଡିଥିଲା। ସେଇ ବର୍ଷ ଆମର ପରିବା ଲଗେଇଥିଲୁ, ଜହ୍ନି ଲଗେଇଥିଲୁ। ଗୋଟେ କୁଇଣ୍ଟାଲ ଜହ୍ନି ବାହାରି ଥିଲା।
କୁଇଣ୍ଟାଲ!
ହଁ। ମାନେ ସେବ୍ ମାନେ ସବ୍ ଟୋଟାଲି ଉପରେ ଆମର ବିକା ହୁଏନି। ମା ବାବା ବାପା ଟୋଟାଲି ବିକିବାକୁ ଭଲ ପାଆନ୍ତିନି ଏମିତି ବନ୍ଧୁ ବାନ୍ଧବଙ୍କ ଘର ସବୁ ଦେ ଇଗଲା ଏଇ ପଡିଶାରେ ଦିଆ ହେଇଗଲା।
ବାପା କହିଲେ ବିକିକି ମୁଁ ପଇସା ଆଣିବି କଣ ଏଇ ପରିବାକୁ ବିକିକି ଆଣିବି କହିଲ? ସେଥିପାଇଁ ବାପା ବିକନ୍ତିନି।
ଘରେ ମୁଁ ବି ଦେଖିଚି ଆମର ଯେତେବେଳେ କିଛି ହେଇଥାଏ ଆ ସେ କଣ କରନ୍ତି ନା ନା ସମସ୍ତଙ୍କୁ ବାଣ୍ଟି ଦିଅନ୍ତି ମାନେ ଯେତେକ ସବୁ ଫ୍ୟାମିଲି ମାନେ ପରିବାର ଭିତରେ ଯେତେ ତ ନାନୀ ଘୋରୁକୁ, ପିଇସି ଘୋରୁକୁ, ସମସ୍ତଙ୍କର ଦେଇ ଦେଇ ଦେଇ ଦେଇ ସେ ହେଇଯାଏ। ମୁଁ ସେଥିଲାଗି ପଚାରିଲି କି ବାଣ୍ଟିଲ ନା ନିଜେ ଏକା ଖାଇଲ ସବୁ?
ଆମର ତ ସବ୍ ମାନେ ଦାଦା ଦି ଦାଦା ଆଉ ମୋ ବଡପା ହଉଛନ୍ତି ଭୁବନେଶ୍ଵରରେ ତାଙ୍କ କତିକି ଗଲା। ତାପରେ ମୋ ପିସି ହରିକା ଅଛନ୍ତି ପିସି ଦି ପିସ୍ ତିନି ପିସି ତିନି ପିସି ଙ୍କ କତିକି ଗଲା। ତାପରେ ହଉଚି ଆମର ଏଠି ରହିଲା ମୋ ସାନ ଜେଜଙ୍କ ଘରକୁ ଗଲା, ସେଠିକି। ହଉଚି ସେଠି ବି ଗଲା ତାପରେ ଆମ ପାଖରେ ଯେ ଯେତିକି ରହିଲା, ଆଉ ଏଇ ସାହିରେ ବଣ୍ଟା ହେ ହେଲା ଆଉ।
ସବୁଆଡୁ ହେଇଗଲା ଆଉ।
ହଁ।